ହଉ ହ୍ୟାଲୋ।
ହଁ ହ୍ୟାଲୋ।
କଣ କରୁଛନ୍ତି?
ଏଇ ଆମର ଏଇଠି ଘର କାମ ହେଉଥିଲା ତ ଠିଆ ହେଇ ଆଉ।
ଆଚ୍ଛା, ଘର କାମ ମାନେ କଣ ଏସି ବେଶି ଲାଗୁଛି ବୋଧେ?
ହଁ ସେଇଆା ଆଉ, ଗରମରେ ଆଉ ଏସି ବଞ୍ଚି ହବନି ଆଉ।
ଓହ। ଏତେ ଗରମ ହଉଛି, ପାଗ ତ ଆଜି ଭଲ ଥଣ୍ଡା ପାଗ ଦେଇଥିଲା ଆଉ
ମନା, ତୁମେ ଯୋ କହୁଛ। ଆଉ କୁଲର ଟା ଆମର ଆଜି ଦେଇଥିଲୁ ସେ ପୋଡିଗଲା, କୁଲର ଟା ଆଉ ଆଣିବୁନି ଆଉ।
ମାନେ କୁଲର ପୋଡିଗଲା ଆଜି?
ହଁ ପା ସର୍ଟ ସକିଟ ହେଲା।
ଆଛା, ଏମିତି କି?
ସେଥିପାଇଁ ଆଜି ବା ଯାଇଥିଲି ଢେଙ୍କାନାଳ ଆଣିଚି ଆଜି ଏ ଖରାପ ଦେଇଛି, କୁଲର ଟା ବିକିବାକୁ ପଡିବ ଆଉ।
ଓହୋ। ଆଉ କଣ ଖିଆପିଆ ସବୁ ହେଇଥିଲା?
ଏ ଆମ ଏଇଠି ଚା ପାଣି କରୁଛି ଆଉ ହବଣୀ।
ହାଁ?
ଚା ପାଣି ଟା ଏଇ ଚାରଟାଳୁ ଟିକେ ହବ ଆଉ।
ଆଚ୍ଛା, ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ସବୁ ତାଙ୍କର କୁଆଡେ ଆଇଛନ୍ତି ବୁଲିବାକୁ।
ହୁଁ ହୁଁ। ଆଉ ତମେ କୁଆଡେ ଯାଇନ ବୁଲିବା ପାଇଁ?
ନା ଆମର ଆଉ କଣ ଅଛି, ଆମେ ବୁଲିବୁ।
ଓହୋ ବୟସ ହେଇଗଲାଣି ଆଉ, କାହିଁ ବୁଲିବାକୁ ଯିବେ। ଠିକ୍ ନା।
ସତ ଟା।
ହଁ ପରା। ଆଉ ଆପଣଙ୍କ ଦେହ କେମିତି ଅଛି?
ଏ ଠିକ୍ ଅଛି।
ମୋର କଣ ଅଛି, ତୁମର ଦେହ ଭଲ ଅଛି ତ ତୁମର ଦେହ ଭଲ ଅଛି?
ନା ମ ଆଜି ପରିବା କାଟୁ କାଟୁ ହାତଟା କାଟି ହେଇଯାଇଚି ଯେ ସମାଳି ହଉନି।
କାଇଁ ସେ ପରିବା ଦଉଚ ସ୍ତ୍ରୀ କୁ ଦଉନ ସେ କା
କଣ ଆଉ କରିବା, କାଟିଦେଲି ତ ହାତ ଆଉ କଣ କରିବା। ଆଉ ତା ଛଡା ଆପଣ ତ ଅଜା ହରକୁ କୋଉ ଦିନ ଯାଉଚନ୍ତି?
ଅଜାହରକୁ ଯିବା ଆଉ, ଅଛି ଦିନ ତ ମନ ଅଛି ଆଉ।
ଓହୋ। ହୁଁ ଆଉ ଆଜି ବୁଲିବା ପାଇଁ କଉଠିକି ଯିବେ?
ନାମ ଆଜି କୁଆଡେ ଯିବାର ନା ବର୍ଷା ତ ବୋହୁତ ଜୋସେ ଆଇଲାନି ନା।
ନାଇଁ ନାଇଁ ବର୍ଷା ଆସିନି, ଏମତି ମେଘୁଆ ପାଗ ଦେଇଚି।
ନାଇଁ ମେଘ ଆମ ଆଡେ ଜୋରସେ ଆଇଲାଣି।
ସତରେ?
ହଁ ପା ବାଦଲ କଳା ବାଦଲ ଆଇଲାଣି।
ଆମ ଗାଁ ପଟୁ ନା। ଆଉ ସେପଟ ଆଡେ। ହଉ ଆଚ୍ଛା ଆଛା ବୁଝିଲି। ଆଉ ଏପାଳି ତ ରଥଯାତ୍ରା ତ ଭଲସେ ହବ ସିଆଡେ ନା।
ହୁଁ ହୁଁ ଭଲ ହବ।
ଓହୋ। ଆଉ କୋଉଦିନ ସବୁ ବୁଲାବୁଲି କରି ଯିବା।
ଯିବା କଣ ଅଛି ରଥଯାତ୍ରା ହଉ। ଆଉ ମାସ ଟେ।
ହଁ ହଁ। ସବୁ ପିଲା ତ କହୁଥିଲେ ଯିବେ ବେଲି ଆଉ ସମସ୍ତେ କଣ ହଁ ହାଁ କଲେଣି ନା କରିନାହାନ୍ତି କେହି।
କେହି କିଛି କହୁନାହାନ୍ତି।
ଆ ଟିକେ ରାଜି କରେଇବ ନା ଆଉ ନ କହିଲା ଆଉ ଏମିତି ହବ ନା ସମସ୍ତେ ତ ବାହାରି ସେ ଯିବା ବେଲି ହେ ଦିନ ଠୁ ତ ଯାଇନେ।
ଦିନେ ମୁଁ ସମସ୍ତଙ୍କୁ ଚିଲେଇ ଚିଲେଇ କହୁଚି କେହି ତ ମାନୁନାହାନ୍ତି ଆଉ।
ହଁ। ଯାହାଲେ ବି ହେଦିନଠୁ ଆମେ ଯାଇନେ ନା ପରୀକ୍ଷା ପରେ ପରେ।
ହଁ ହଁ ହ।
ତା ଛଡା ଏପାଳି ତ ବ୍ୟାଚ ଫିଷ୍ଟ ଭୋଜି କରିବେ ଯଦି କୋଉଠି କରିବେ।
ସେଇ ଆରଥର ତ ତମେ ଦେଖିଚ କେମତି ଝଗଡା ହଉଥେଲେ।
ହଁ ମୁଁ ତ ସେଇଥି ଯୋଗୁ ହିଁ ମୁଁ ଯାଇନଥିଲି ଜାଣିଛ ନା।
ସତରେ।
ମୁଁ ଯା ମୁଁ ଠିକ ସୁରାଗ ଭାବୁଥିଲି ସେମିତି ହିଁ କିଛି କରିବେ ବୋଲି ସେମାନେ କାରଣ ଅଧିକାଂଶ ପିଲା କେହି ନଥିଲେ ହେଲା କି ପିଲା ଅଧିକରୁ ଅଧିକାଂଶ କିଏ ହଁ କରିଥିଲେ କି?
ଏଇ କେହି ମାନୁନଥିଲେ।
ତାପରେ ମତେ ସେ ଯିଏ କଲେକ୍ସନ୍ କରୁଥିଲେ ଯୋଉ ଦି ଜଣ ମତେ ଜବରଦସ୍ତ କହିଲେ କଣ ନା ଆଉ ଯାହା ହେଲେ ତମେ କର। ଆଉ ସମସ୍ତେ ରାଜି ହେଲେଣି ଆଉ ତମେ ନକଲେ ଆଉ ହବ ନା। ମୁଁ କହିଲି ନାହିଁ ଭାଇ ହବନି ମୋର ଅରଜେଣ୍ଟ କାମ ଅଛି ମୁଁ ସିଆଡ଼େ ଯିବି ଜମାରୁ ହବନି। ଆଉ ତମେ ମାନେ ଦେଖିକି କର ମୁଁ ହବ ଯଦି ନେକ୍ସଟ ଇୟର ଠୁ ହବ ଯଦି କରିବି ଆଉ।
ଆ ଏଇଥର ଝଗଡା ବହୁତ ଜୋରସେ ହେଇଥିଲା।
ହଁ ତା ଛଡା ସେଠି କହିବାକୁ ଗଲେ ମୋ ବୋଉ ମୋ ବୋଉ ହର ବ୍ୟାଚ ଫିଷ୍ଟ ହବ ଯେ ଡିସେମ୍ବର ମାସରେ ସେମାନେ ବି କରିବେ ଡିସେମ୍ବର ମାସରେ ଏ ହେ ଠି ସିଏ ପଇସା ଦବ ସେଠି ମୁଁ ପଇସା ଦେବି ଆହୁରି ଏଠି।
ଆ ଏତେ ଆଉ ପଇସା ଦିଆ ଦୁଇ ଆଉ ହୁଅନି। ଯା ହବ ଦେଖାହବ।
ନାଇଁ ନାଇଁ ନାଇଁ ପଇସା ଦେଲେ କିଛି ନାଇଁ ଯେ ମେନ୍ ହେଲା କଥା ହେଲା ସେମାନେ ଯୋଉଟା ବି କରୁଛନ୍ତି ହଁ ସେଇଟା ହେଲା କଥା। ଶାନ୍ତିରେ ଗୋଟେ ଜିନିଷ କରିକି ଛାଡିଦବା ଏ କଥା ନାହିଁ। ନିଜେ ଗୋଟେ ବଡ ପିଲା ହେଲଣି।
ନାଇଁ ସେମିତି କଥା ହୁଏ ନାଇଁ ମେନ ହେଲା କଥା ବଡ ପିଲା ହେଲଣି ଯାହା ହେଲେ ଟିକେ ମୁଣ୍ଡରେ ବୁ ଧି ସୁଧି ଟିକେ ରହିବା କଥା।
ସେ ପୁଣି ଏମା ହ କରିବ ଝିଅ ମାନଙ୍କୁ ମିଶେଇକି ପା ଆକି ଏରା ରୋଳା କରୁଛନ୍ତି ସତ କଥା ଝିଅ ନା ପୁ ତାଙ୍କୁ କୋକ କରୁଛନ୍ତି କହିଲ।
ଯୋଉମାନେ ମିଶୁଚନ୍ତି ନା ତାଙ୍କ ସହିତ ସେଇମାନେ ହିଁ କେବଳ ତାଙ୍କ ସହିତ ମିଶିକି ଦେଖୁନୁ କେମିତି ହଉଛନ୍ତି।
ପାଇ ଚାଷ କି କା ଭାଇ ବଣ ଲୋକଙ୍କୁ ଡାକିଦେଲା ଆଉ ଯଦି ଝିଅହଣ କରିଦେଦେ ଆଉ କଣ କରିବାର
ସେଇଆ ସେ ଶୁଖିଲାରେ ଶୁଖିଲାରେ ଆସିକି ଝଗଡା କରିକି ଯିବେ
ଆଠ ଥର ଏଇ ଯୋଉ ଏଇଥର ଯୋଉ ହଥିଲେ ବାଉଁଶ ଉପଡ ବାଉଁଶ ଉପଡି ମାରିବାକୁ ଆସିଥିଲେ
ହଁ ବା ସେମିତିରେ ବି କହିବାକୁ ଗଲେ ସିଏ ଏ ଯେଉଁ ଆଇଟମ ତ ହେଏମତି ବହୁତ କମ କରିଥିଲେ ନା
ହଁ ଆଇଟମ ଜମା ଦିଇ ଚାରଟା ଦିସଥିଲା
ଆଚ୍ଛା ପଇସା କେତେ କ ଣ କରିଥିଲେ ଚାରିଶହ ନା ତିନିଶହ
ଏ ତିନଶହ ପଚାଶ
ଓ ହୋ
ତଥାପି ମା ଦେହ ଚିକେନ ପାଇଁ ରହିଲାଣି କିଛି ଆଉ ଜଣେ ପିଲା ଏକ୍ସଟ୍ରା ତର ଆହୁରି ପାଞ୍ଚଶହ ଟଙ୍କା ଦେବେ
ଓହୋ ହଁ ଯିଏ ବୁଝିବ ତ ସିଏ ଅଧିକ ହଇରାଣ ହବ ନା ଯାହା ହେଲେ ବି
ନାଇ ସତକତା ଆଉ କେହିଁ ପିଲା କେ ନାହାନ୍ତି ଏଇଏ ତାର ବହୁତ ଚିକେ ନାହାନ୍ତି ଆରି ତୁ ପଇସା ଦେଇନି ଲାଷ୍ଟ ବି କିଛି ରହିଲାନି ପଇସା ଏକ୍ସଟ୍ରା ପଇସା ନା ଆଉ
ହଁ ବା ତା ଛଡ଼ା ଏ ତ ତୋର ଅ ପ୍ଲସ୍ ଥ୍ରୀର ସେକେଣ୍ଡ ସେମିଷ୍ଟାର ବୋଧେ ବି ନା ଗଲା ବୋଧେ
ହଁ ହଁ
ଫାଷ୍ଟ ସେମିଷ୍ଟାର କେତେ ରହିଥିଲା?
ଏ
ଫାଷ୍ଟ ସେମିଷ୍ଟାର ରେଜଲ୍ଟ ବାହାରିନି
ନା ବା
ସେକେଣ୍ଡ ସେମିସର ହେଇଯିବା
ନା ଦେବି ଦେବି ଏଇ ଏଇ ମାସରେ ଦେବା
ଓଫୋ ବୁଝିଲି ବୁଝିଲି ଆମର ତ ଫାଷ୍ଟ ସେମିଷ୍ଟାର ର ବାହାରିଥିଲା ଏବେ ସେକେଣ୍ଡ ସେମିଷ୍ଟାର ଦେଇଛୁ ଯେ ବାହାରିବ ଏଇ ଆଉ କିଛି ସପ୍ତାହେ ପରେ ଦି ନା ତିନି ନା ଚାରି ସପ୍ତାହ ସେଟାର ଥିଲା ପାଞ୍ଚଶହ ଅଠସ୍ତରୀ ସାତଶହ ପଚାଶ ରୁ ସାତଶହ ପଚାଶ ପାଠ ପାଠ କିଛି ନାହିଁ ସେ କପି ଧରି ଦଉଛ ତମକୁ
ଆଜିକାଲି ପିଲା ଏତେ ପାଞ୍ଚଶହ ଚାରିଶହ କିଏ ରଖିପାରିବେ।
ସତକଥା ନାଇଁ ଆମ କ୍ଲାସ ରୁ ଗୋଟେ ଭଲ ଫାଷ୍ଟ କ୍ଲାସ ପଢେ ଯେ ଗୋଟେ ପିଲାଟେ ସିଏ କପି କରିକି ମନରୁ ଲେଖିକି ଆଣିଛି ପାଞ୍ଚଶହ ସତାଅଶୀ ତାର ପାଞ୍ଚଶହ ଶତା ଆଶୀ ମୋର ପାଞ୍ଚଶହ ଅଠସ୍ତରୀ ସିଏ କହିଲା ଆରେ ଭାଇ ଗୋଟେ ପିଲାଟା ଦେଖ ବିଶ୍ଵାସ କରିବୁନି ସେ କିଛି ପଢେନି ସିଏ ଆଣିଛି ଛଅଶହ ଚାଳିଶ
ସବୁ ହେ
କାହିଁକି ଜାଣିଛୁ ନା ତାହାରି ପାଖରେ ଅଧିକାଂଶ ଅଧିକରୁୁ ଅଧିକ କପି ଧରଇଦେଲେ।
ଅଥା ଆଗ କଣ କଲି ତା କଲେଜ ଯଠ ନା ହବ ପାଠିବ ପଢ ଯାହା କରନ୍ତି ଯ ନା ଦରକାର ଏଇ ଯେ ପେଲ ହେବା। ଆଉ କିଏ ପିଲା ଆସିବେ କି
ହଁ ସେମିତିରେ ବି କହିବାକୁ ଗଲେ ପ୍ରାଇଭେଟ୍ କଲେଜରେ କପି ଯାହା ହେଲେ ବି ଦେବେ
ନାଇଁ -ନାଇଁ ପ୍ରାଇଭେଟ୍ କଲେଜ୍ ରେ ଜାଣିଦେବେ। ଏ ଫେଲ୍ ହେଇଚି ଆଙ୍କ କଲେଜେରେ ଆମ ଯିଏ ଅଧିକ ଫେଲ୍ ହେଇଚି ତାକୁ ଆଗ ଦେଇଦିଅ।
ହୁଁ କାହିଁକିନା ଧର କର ଏଇ ଏକ୍ଜାମ୍ ରେ ଯାହାର ବ୍ୟାକ୍ ଲାଗିଲା ନା ତାକୁ ନେକ୍ସଟ୍ ଏକ୍ଜାମ୍ ବ୍ୟାକ୍ କ୍ଲିଅର୍ କରିବା ପାଇଁ ତୁ ବିଶ୍ୱାସ କରିବୁନି ସାର୍ ଆସିଲେ ସେ କହିଲେ ଆସ ମୋ ଚାମ୍ବରରେ ବସି ତମେ ଏକ୍ଜାମ୍ ଦବ। ତାଙ୍କ ଚ୍ୟାମ୍ବରରେ ମେନ୍ ଚେ-ଚେୟାର୍ ଟେବୁଲ୍ ପକେଇଦେଲେ ସେଇଠି ସାର୍ ତାଙ୍କୁ ଦେଇଦେଲେ କପି ସେଇଠି ସେ ତାଙ୍କର ଲେଖିଲେ।
ଆମର ତ ଆମ ସାଇନ୍ସ ର କାଲି କପି ଦେଲେ ଆର୍ଟସ ରୁ କପି ଦେଲେନି ଜମା।
ଓହୋ ବଟ୍ ଆମର ଏଇଠି ଯଉ କଲେଜେ ରେ ମୁଁ ଯଉଠି ପ୍ଲସ ଟୁ ପଢ଼ୁଥିଲି ସେଠି ସମସ୍ତଙ୍କୁ ସାଇନ୍ସ୍, କମର୍ସ୍, ଆର୍ଟସ୍ ସମସ୍ତଙ୍କୁ ଦେଲେ କିନ୍ତୁ ଅଧିକ ଦେଇଚନ୍ତି କମର୍ସ କୁ। ଆଉ ତାଠୁ କମ୍ ଦେଲେ ସାଇନ୍ସ୍ ଆଉ ଆର୍ଟସ୍ ପୁରା ଲାଷ୍ଟ୍ ରେ ଆଉ। ପୁରା କମ୍ ଆଉ।
ଜିରାଳ କଲେଜ୍ ରେ ଜମାରୁ ଆର୍ଟସ୍ ପିଲାକୁ କପି ଦଉନାହାନ୍ତି।
ଆଉ
ନା ପା ସେ ନେଉଚନ୍ତି ତା ଚେକିଂ କରିଦଉଚନ୍ତି।
ଓହୋ ଆଇ ସବୁ ଦେଖି ଦୁଖାକି ସବୁ କରୁଚନ୍ତି ଆଉ।
ନାଇଁ ତମେ କାଇଁ କହିଲ ଆଉ ଜିରା କ ଆର୍ଟସ ପିଲା କିଏ ଦେଖୁନାହାନ୍ତି ସାଇନ୍ସ୍ ପିଲା ସବୁ ଦେଖୁଛନ୍ତି।
ହଁ ଠିକ୍ କଥା।
ଆଟ୍ସ୍ ଜାଣିଚ ତିନିଶ ଚାରିଶ ଜଣ ଅଛନ୍ତି।
ହଁ ଠିକ୍ କଥା।
ଓ- ହଉ ଆଉ।
ହଁ-ହଁ ଆଚ୍ଛା ହଉ ତାହେଲେ ଠିକ୍ ଅଛି ମୁଁ ରଖୁଚି ପରେ କଥା ହବା ଆଉ।
ଓ ହଉ।